ହାଲୋ।
ହଁ ଭାଇ କୁହ।
ହଁ ଭାଇ କଣ କରୁଚ?
ନାଇଁ ଏ ବସ୍ଚି ଆଉ ଛାତ ଉପରେ ପବନ ଗାଉଚି ମଶାତ ଲାଗୁଚି ଆଉ କଣ କରିବା।
ହୁଁ।
ଦୋକାନ୍ ବନ୍ଦ ହେଇଗଲାଣି ମଶା ଧୁପ ମିଳିବନି।
ଓହୋ।
ହଁ।
ହେ ଏତ ରାତି ହେଇଗଲାଣିି ଶୋଇବନି କି?
ହଁ ଶୋଇବା ଆଉ, ହଁ କିଛି କାମ ନାହିଁ ଆଉ ଉଠିବା ନଅଟା ବେଳେ ଆଉ କଣ
ଅ ହୋ।
ହଁ।
ଆଉ ଖାଇଥିଲେ କଣ?
ହଁ ଏ ରୁଟି ଆଉ ପାଣି ସନ୍ତୁଳା ଟିକେ ହେଇଥିଲା ଆଉ, ପାଣି ସନ୍ତୁଳା କହିଲେ ଆମର ଟିକେ ହେଇଥିଲା ଆମର ଜହ୍ନି ଆଉ ପ ପ ପରିବା ଭଲ ମନ୍ଦ ପରିବା ପଡି ହେଇଥିଲା ଆଉ ଜହ୍ନି, ଆଳୁ ଆମର ଉ ପୋଟଳ ପଡିଥିଲା, କଖାରୁକୁ ପଡିଥିଲା, ସବୁ ପ୍ରକାର ପରିବା ପଡିକି ଗୋଟେ ଭେଜେ ତରକାରି ଭଳିଆ ହେଇଥିଲା ଆଉ,
ହଁ ହଁ।
ହଁ ଆଉ ତମେ କଣ ଖାଇଲ?
ମୁଁ ଖାଇଥିଲି ସେଇ ବିରିୟାନୀ ଆଜି ତ ହଷ୍ଟେଲରେ ରହୁଛି ମୁଁ। ସେଇ ବିରିୟାନୀ ଖାଇ ଶ ଗାଧେଇଲା ବେଳେ ଚିକେନ୍, ଭାତ, ସାଲଟ ଆଉ ଭର୍ତ୍ତା ଏସବୁ ଦେଇଥିଲେ। ଆଉ ରାତିରେ ଦେଇଥିଲେ ସେଇ ହଷ୍ଟେଲରେ ଦେଇଥିଲେ କଣ, ଅଣ୍ଡା ତଡକା
ହଁ।
ଆଉ ରୁଟି, ଭାତ ଦିଟା ତା ତା ଭିତରୁ ତମେ ଯୋଉଟା ଖାଇବ। ଆ ଆମକୁ ଭଲ ଲାଗେନି ସେଇ ପାଇଁ ଆମେ ବିରିୟାନୀ ଅର୍ଡର ମାରିକି ଖାଇ ଦେଇଥିଲୁ।
ଓହୋ ଆଉ ତମ ସକାଳ ରୁ ଟିନ୍ କଣ ସକାଳେ ଜଳଖିଆ କଣ ତମ ହସ ଟେଲେ ଦିଅନ୍ତି ଟିଫନ୍
ଆମର ସ ଖାଲେ ଜଳଖିଆ ଆମର ଦେଖ ମାସି ମାସକରେ ମାସକ ଆମର ଚେଞ୍ଜ ହୁଏ। ଫାଷ୍ଟ ରୁହିକି ସୋମବାରେ ରହେ ସୋମବାରେ ବେଡ଼ ବ୍ରେଡ଼୍ ରହେ। ବ୍ରେଡ଼ ଆଉ ବ୍ରେଡ଼ ଚଟଣି ରହେ। ତାପରେ ଗା ଗାଧୁଆ ଆଳୁକୁ ରହେ ସେ ଯୋଉ ଓ କଣ ଗୋଟେ ଗୋଲ ଗୋଲ ଦିଅନ୍ତି ସେଟା ତ ମୁଁ ଜାଣିନି ତା ନାଁ ଟା ସେଇଟା ଦିଅନ୍ତି ତାପରେ ଆଳୁ ଦମ ଆଉ ପାମ୍ପଡ଼ ଦିଅନ୍ତି। ଆଉ ସାଲଡ଼ ଦିଅନ୍ତି ଆଉ ରା ତିରେ ଆମର ପବକିନ୍ ଚଣା ଏଇ ଯୋଉ ଫାଳ ବୁଟ ନାଇଁ ଫାଳ ଡାଲି ଯୋଉ ସେଇଟା ତରକାରୀ ଦିଅନ୍ତି।
ଆଚ୍ଛା। ସେଟା ବୁଟ ତରକାରୀ ବୁଟ ତରକାରୀ କୁହନ୍ତି।
ନାଇ ବୁଟ ନୁହଁ ଖାଲି ଡାଲି ର ଯୋଉ ଖାଲି ଫାଳ ଡାଲିଟା ଯୋଉଟା ଆମର ହରଡ ଯୋଉଟା ହରଡର ଟିକେ ବଡ ସାଇଜ ର ଟିକେ ଆସେନି
ଆଚ୍ଛା।
ସେଇ ଡାଲି ଆଉ ମଙ୍ଗଳବାର ରାତିକି ଦିଅନ୍ତି ସୋୟା ଚିଲି ଆଉ ଗାଧୁଆ ବେଳକୁ ମାଛ ଦିଅନ୍ତି ଗାଧୁଆଳକୁ ଆଉ ଗୋଟେ ପନିର ଦିଅନ୍ତି। ଭେଜରେ ମାଛ ନନ୍ ଭେଜେର ମାଛ ଭେଜରେ ପନିରି ଆଉ ସକା ଖାଳେ ପିଠା। ଆଉ ବୁଧବାର ଦିନ ଦିଅନ୍ତି ଇଟିଲି ଚିକେନେ ଆଉ ରା ରାତିରେ ହେଲା ଆମର ଅଣ୍ଡା ତଡକା। ଆଉ ଗୁରୁବାର ଦିନ ସେଇ ଉ ଉପମା ଫୁପମା କଣ ଗୋଟେ ଦିଅନ୍ତି। ତାପରେ ଗାଧୁଆଳୁ ବିରିୟାନୀ ବେଳେ ବେଳେ କରିଦିଅନ୍ତି, କେତେବେଳେ କେମିତି ଭାତ ଅରୁଆ ଭାତ ଡାଲି ଏଇ ସବୁ କରିଦିଅନ୍ତି, ଆଉ ରା ସେଥିରେ ଆମର ଗ୍ରୀନ୍ ମଟର ପନିର୍ ହେଲାକି?
ଆଛା।
ତାପରେ ସୁ ଶୁକ୍ରବାରକୁ କଣ ଗୋଟା ଦିଅନ୍ତି ଏଇଭଳିଆ, ଆଉ ଚିକେନ ତ ରଇ ଆମର ସନ୍ଧ୍ୟାବେେଳକୁ ଗାଧୁଆ ବେଳକୁ। ଆଉ ରାତିରେ କଣ ଏଇଭଳା ଗୋଟେ ଦିଅନ୍ତି। ଶନିବାର ବି ସେଇ ଶନିବାର ବ୍ରେଡ଼୍ ଦିଅନ୍ତି ଇ ଆଉ ଗାଧୁଆଳକୁ ମାଛ ତା ସାଙ୍ଗରେ ସାଧା ବି ହଏ। ତୁ ଆମର ଏତିକି କିନ୍ତୁ ଛତୁ ହଏନି, ଖାଲି ପନିର ଉପରେ ଯା କରିବେ। ହାଇ। ତାପରେ ରବିବାର ତର ବିରିୟାନୀ ଖାଲି ଆଉ। ଆଉ ତାହେଲେ କିଛି ନାଇ।
ଆଛା, ରବାରରେ ଚିକେନ୍ ଫିକେନ କିଛି ହୁଏନା?
ବିରିୟାନୀ ଚିକେନ ବିରିୟାନି ବା।
ଓ ଆଛା।
ତା ଦେହରେ ଖାଇଆ ଏତେ ପିଲା ହଉଛନ୍ତି। ହଷ୍ଟେଲ ରେ ଏତେ ରୋଷେଇ ହେଲା ଏଳକୁ ଖାଇବା କ୍ଵାଣ୍ଟିଟି କମଉଚନ୍ତି, କ୍ୱାଲିଟୀ ବି କମଉଚନ୍ତି, ସବୁ କମଉଚନ୍ତି, ଟେଷ୍ଟ
ହଁ ହଁ ହଷ୍ଟେଲରେ ହଷ୍ଟେଲରେ ଯୋଗେଇବା ଆଉ ବହୁତ କଷ୍ଟ ଆଉ
ଏବେ ଆମର ଛୁଟି ଥିଲା, ଏବେ ଆମର ଛୁଟି ଥିଲା ଘର ହଁ ଏବେ ଆମର ଛୁଟି ଥିଲା, ତା ପରେ ଘରେ ଯାଇଁକି ଖାଇକି, ଘର ଖାଇବା ଅଭ୍ୟାସ ହେଇଯାଇଚି। ଯଉ ଆସିଲୁ ସପ୍ତାହେ ଯୋଉ ଖାଇଲୁ ଏଠୁ, ସେ ପୁଣି ଘର ଖାଇବା ଆଉ ଏ ଖାଇବା ବାରିବନି, ଘରେ ଦିଇ ତିନି ଜଣଙ୍କ ପାଇଁ ରୋଷେଇ। ସେଠି ଭଲସ କିଏ କରେ, ଆଉ ଏଠି ହ
ଯାହାବି ହେଲେ ଘର ଖାଇବା ଏ ଖାଇବା ଛାଡ଼ିବ।
ହୁଁ ସେଇ ଟିକେ ଇଏ ଆଉ, ଆଉ ରଜରେ କୁଆଡ଼େ କୁଆଡେ ବୁଲିବା ପାଇଁ ଯାଇଥିଲେ?
ହଁ ଭାଇ ରଜରେ ଆଉ କଣ ରଜରେ ତ ପ୍ରଥମ ରଜରେ ସବୁ ବନ୍ଧୁବାନ୍ଧବ ଘର ବୁଲାହେଲା।
ଆଉ ସେ ଉମ ଉଁ ନନା ଜଣେ ଡାକିଥିଲେ, ସେ ଜାରକା ରହୁଛନ୍ତି ଭଡା ନେଇକି। ଆଉ ସେ ମଟନ୍ ଟିକେ କରି ସେଦିନ ଡାକିଥିଲେ। ତାଙ୍କ ଘରୁ ସେଦିନ ଭଲ ହଉ ମନ୍ଦ ହଉ ଗଲି ବୁଲିକି ଆସିଲି।
ହଁ ଅଁ
ହଁ, ସେଦିନ ସଆଡେ ରଜ ଗ ହଁ ରଜରେ ଆଉ ମୁଁ ତ ଛୁଆ ଟା ମୋର ଯାହା ପାରିଲି ମିଠା ଟିକେ ନେଇଥିଲ ତାଙ୍କ ଘରକୁ।
ଆଉ ଚେନାଚୁର ପ୍ୟାକେଟ ଗୋଟେ ନେଇଥିଲି। ସେଉ ପ୍ୟାକେଟ ଗୋଟେ ନେଇଥିଲି ଝରା ସେଉ, ଆଉ ଭଲ ବିସ ଭଲ ବିସ୍କୁଟ ପ୍ୟାକେଟ ଗୋଟେ ନେଇଥିଲି ଆମର ଭଲ ବିସ୍କୁଟ ପ୍ୟାକେଟ୍ ନେଇଥିଲି।
ହୁଁ ହୁଁ।
ତାଙ୍କ ପୁଅଙ୍କ ପାଇଁ ଡାଏରୀ ମିଲ୍କ ଚକୋଲେଟ ନେଇଥିଲି। ମନଷ୍ଟାର ଚକଲେଟ୍ ନେଇଥିଲି। ଏମିତି ସବୁ ନେଇଥିଲି ଆଉ ନେଇକି ତା ଙ୍କ ଘରୁ କଣ ମୁଁ ଭାଇ ଆପଣଙ୍କୁ କହିବି। ଆଉ ରଜ ରଜ ପରବ ଦିନରେ ହୁଁ ଚଣ୍ଡି ଖୋଲଲେ ଆଜ୍ଞା ମିଠା ସରିଗଲା କୋଉଠି ମି ଠା ନାଇଁ ମିଠା ଦୋକାନରେ ଏମିତିଆ ଭିଡ ଇମି ଏମିତିଆ ଭିଡ ନାହିଁ ମତେ ମିଳିଲା। କିନ୍ତୁ ଭିଡ ପ୍ରବଳ ଚଣ୍ଡିଖୋଲରୁ ତ ଏମିତିଆ ମିଠା ପାଇଁ ଭିଡ ଆପଣ କୁହନା କୁହନା ଦୋକାନରେ ଭରପୁର ଲୋକ।
ଓହୋ ସେ ହବ ସେଇୟା ଆଉ ସେ ଏରା ଦେଖ ରଜରେ ସବୁବେଳେ ସମସ୍ତେ ଏ ସମସ୍ତଙ୍କ ଘରେ ମିଠା ମି ଠି ପଣା ପ ପିଠା ପଣା ସେସବୁ ରହେ ଆଉ ଉଁ ଦୋକାନେ ଦୋକାନୀ ଯେତିକି କରନ୍ତି। ତାଙ୍କୁ ବି ଡର ଥାଏ କି କି ଏ ଯଦି ବିକ୍ରି ନହେଲା।
ନାଇଁ ରଜ ପର୍ବରେ ସବୁ ବନ୍ଧୁବାନ୍ଧବ ନିଜ ନିଜ ଘରକୁ ବୁଲାବୁଲି କରିବାକୁ ଯାଆନ୍ତି। ହୁଁ ଯେହେତୁ ବୁଲାବୁଲି କରିବାକୁ ଯିବେ ଯାହା ବିି ହେଲେ ମିଠା ଆବଶ୍ୟକୀୟ। ତେଣୁ ମିଠା ମି ଏଟା ନିହାତି ଦରକାର ଜଣେ ବନ୍ଧୁବାନ୍ଧବ ଘରକୁ ଗଲେ ଖାଲି ହାତରେ ତ ଯାଇହବ ନାହିଁ।
ହଁ ସେ ଯାହା ହେଲେ ବି ଆମର ମୋର ହେଲା ତିନିଟା ପିଇସି ଅଛନ୍ତି ତାଙ୍କ ଘରକୁ କୁ ଯା ହେଲେ ବି ଯାଏ ରଜରେ। ଆରେ ଆମର ଗୋଟେ ଓଡିଆ ମାନଙ୍କର ଏମିତିଆ ମାନେ ମାନେ ବାର ପର୍ବରେ ଅ ମାନେ ତମର ପିଇସି ହଉ ଯା ହଉ ପିଇସି ଘରକୁ ଯିବା କଥା ବାର ଥର ଯିବା କଥା ଯିବ। ବାର ପର୍ବ ରେ ଯିବା କଥା ଯିବ ଏମିତିଆ ଗୋଟା ନିୟମ ଆମର।
ହଁ ଏଇ ନିୟମ ତ ସବୁ ଆଗରୁ ଚାଲି ଆସିଚି ଆଉ।
ତାପରେ ଜେଦି ଏବେ ଯେଦି କିଏ ନୂଆ ଗୋଟେ ବାହା ହେଲା ତା ଘରକୁ ମାନେ ସବୁ ଭାର ଯିବ ଏମିତି ନାହିଁ ଏ ଟୁ ଜେଡ୍ ସବୁ। ସେ ଅଷ୍ଟମଙ୍ଗୁଳା ଯିବ ଅଷ୍ଟମଙ୍ଗଳା ସେ ସବୁ ବାହାଘରର ନୀତି ଠିକ୍ ଅଛି। ତା ସାଙ୍ଗରେ ଆହୁରି ବି ଜେଦୀ କିଛି ଗୋଟା ଭାଲୁଗୁଣି ଭାଲୁ ଗୁଣିର ବି ଯାଏ।
ହଁ ଏ ବର୍ଷେ ଦି ବର୍ଷ ଭାର ଥୋର ଭଲ ମନ୍ଦ ସବୁ ଓ ଖ ଖଞ୍ଜା ତା ଗାଣ୍ଡୀ ତା ଗାଣ୍ଡୀ ସବୁ ଖଞ୍ଜା ହେଇକି ଦିଆ ହେଇଯାଏ ତାଙ୍କୁ।
ହଁ ତାପରେ ଏ ତାପରେ କଣ ହେଇଚି ନା ପିଇସି ଘରକୁ ମୁଁ ଯୋଉ ଜାଇଚି ନାଇଁ ସେଠି ମୋ ପିଇସି ପୁଅ ଯେ ମୋରି ସାଙ୍ଗରେ ନାଇଁ ସେ ମୋରି ସାଙ୍ଗରେ ମୋରି ସାଇଟ୍ କଲେଜ୍ ମାନେ ମୋ କଲେଜ୍ ଯୋଉଠି ଅ ଛି ତାର ଦଶ କିଲୋମିଟର ଆଗକୁ ତା ହଁ ମାନେ ତା କଲେଜ୍ ଟା ଠିକ ଅଛି ସେ ଆସି ସେ ମୋ ସାଙ୍ଗରେ ଯାଏ କେତେବେଳେ ତା ମା ଦେଖ ତା ମୁଁ ଯୋଉ ଆଗରୁ ମୁଁ ହଷ୍ଟେଲରେ ରହେ ବାହାରେ ଆସିକି ଭୁବନେଶ୍ଵ ରରେ ଏତେ ଦିନ ହେଲା ରହିଲେଣି ତା ମା ମାନେ ମାନେ ସେ ମାନେ ମୋ ପିଇସି ପୁଅ ଯେ ସିଏ ଆସିକି ମାନେ ରହେ ହେଲାଗି ଏଥର ନୂଆ ଆସିଚି ଏପଟ ସାଇଟ୍ କି ହେଲାଗି ତାପରେ ତା ମା କହେ କି ତାକୁ ଟିକେ ଦେଖିବ ମ ତେ ଗୋଟେ କଥା କୁହ ମୋ କଲେଜ ଅଛି ସବୁ ସାରିକି ତାକୁ ମୁଁ ଯାଇକି ଦେଖା କରିପାରିବି।
ନା ଏଟା ଅସମ୍ ଅସମ୍ଭବ।
କୋଉଠି ମତେ ଛୁଟି ମିଳିଲେ କୋଉଠି ମୁଁ ପଢ଼ିବି ନା ଠିକ୍ ଅଛି ମୁଁ ଟାଇମ ବାହାର କରିକି ଯାହାଇ ଦେଖା ବି କରେ ତାକୁ। ମୁଁ ମନା କରେନି କି ନା ମୁଁ ଦେଖା କରିବିନି। ଯିବିନି ଗୋଟେ ବନ୍ଧୁବାନ୍ଧବରେ ମୋରି ଭାଇଟା ତ ମୁଁ କଣ କରିବି ତାକୁ? ସେଇଟା ଯଦି ଯାଏ ତୋରଟା ବିିବେକ ନାଇଁ ତୁ ଗୋଟେ ଆସିବୁ ସେ ଗୋଟେ ବି କଲ୍ କରେନି ହଁ ଛାଡ ଏତେ କଥା କଲି ଯେ ସେତେବେଳେ କଲ ଗୋଟେ କଲାନି କଲାନି ହଉ ଛାଡ ତାପରେ ଏବେ ଆଉ ମଝିରେ ତ ଆଉ କଲ୍ କରେନି। ତାପରେ ଏବେ ତା ମା କଲ କରି କହୁଛି ତା ପ୍ରତିକି ଟିକେ କଲ୍ କରୁନୁ ମୁଁ କହେ କହିଲି ମା ଟିକେ ଦେଖ ମୁଁ ହଜାର ଥର କଲ୍ କରା ପରେ ବି ସେ ଯଦି ମୋର କଲ ରିସିଭ ସିଫନା ଠିକ୍ ଅଛି କଲ୍ ରିସିଭ୍ କଲା ନା କଲା ନା କୋଉଠି ବା ବ୍ୟସ୍ତ ଥିବ ମୁଁ ମୁଁ ବି କେତେବେଳେ ବ୍ୟସ୍ତ ଥାଏ ମୁଁ ବି କୋଉଠି ଗୋଟେ ଥାଏ କଲ ରିସିଭ କରିପାରେନି।
ଆପଣ ଜାଣିଛନ୍ତି ନା ଶିକ୍ଷାର ଶିକ୍ଷାର ଭିତ୍ତିଭୂମି ଗୁଡିକ ଜଣେ ମନୁଷ୍ୟକୁ ଶିକ୍ଷା ଯୋଗ୍ୟ ସି ଶିକ୍ଷାଗତ ଯୋ ଯୋଗ୍ୟତା ନିତ୍ୟାନ୍ତ ଆବଶ୍ୟକ।
ସେଇଠି ଦେଖନ୍ତୁ ତାଙ୍କ ପରିବେଶରେ ତା ଶିକ୍ଷାଟା ଠିକ୍ ଅଛି ମାନେ କଣ କହିଲ? ମାନେ ମୋ ଭାଇର ଶିକ୍ଷାଟା ଠିକ ଅଛି କାହାକୁ ମାନେ ଏମିତି ଅପବ୍ୟବହାର କି ଖରାପ କଥା ୱାର୍ଡ଼ ୟୁଜ୍ କରିବା। ସେ ସବୁ କହେନି ସିଏ ଠିକ୍ ଅଛି କିନ୍ତୁ ଏମିତି ଏମିତି
ଶିକ୍ଷା ଜଣେ ମନୁଷ୍ୟକୁ ଅନ୍ଧାର ଘରକୁ ଘନ ଅନ୍ଧାର ଘରରୁ ଆଲୁଅକୁ ଆଣିଥାଏ।
ହୁଁ।
ଜଣେ ନବଜାତ ଶିଶୁ ଜଣେ ନବଜାତ ଶିଶୁ ଠାରୁ ମଧ୍ୟ କିଛି ନା କିଛି ଶିଖିବାର ଅଛି। ଜଣେ ପଚାଶ ବର୍ଷର ଲୋକ ମଧ୍ୟ ଜଣେ ନବଜାତ ଶିଶୁ ଠାରୁ କି ଶିକ୍ଷା କିଛି ଗ୍ରହଣ କରିପାରିବ। ଶିକ୍ଷାର କୌଣସି ଆବ ଶିକ୍ଷା କୌଣସି କୋଠରୀ ଭିତରେ ଆବଦ୍ଧ କରିହବ ନାହିଁ।
ଆଜ୍ଞା ତାପରେ ଶିକ୍ଷା ଶିକ୍ଷାର ତ ଅବଶେଷ ନାହିଁ କିନ୍ତୁ ଏବେକା ଦୁନିଆରେ ଯୋଉ ଚାଲିଛି ସବୁ ଶିକ୍ଷା ସେ ସବୁ କଣ ହଉଛି ନା ଯୋଉ ସବୁ ପିଲାଙ୍କୁ ମୋବାଇଲ ଦିଆହୋଇଯାଉଛି ତାପରେ ଫୋନ ଚା ସହିତ ମାନେ ଏବେ ଦେଖନ୍ତୁ ଏବେ ମା ବାପା କଣ କରୁଛନ୍ତି? ନା ପିଲାଙ୍କୁ ସବୁ ଫୋନ ଦେଇଦଉଛନ୍ତି। ଯାହା ଫଳରେ କି ପିଲାମାନେ କଣ ଫୋନ ଆଟାଚ ହେଇଯାଉଛନ୍ତି। ତାଙ୍କ ମନ ଇଚ୍ଛା ସେ ଫୋନ ଚଲେଇଲେ ଏବେ କଣ ହଉଛି ଏବେ ଏବେକାର ଛୁଆଙ୍କୁ ଦେଖନ୍ତୁ ମାନେ ଫୋନ ନ ଧରିଲେ ଖାଇବେନି।
ହଁ ସେଟା ତ ନତିଦିନିଆ କଥା। ଗୋଟେ ହାତରେ ଗୋଟେ ହାତରେ ଫୋ
ମା ବାପାଙ୍କୁ ଦେଖିବା ପାଇଁ ପଡିବ ନା କି ହଁ ଆମ ଛୁଆଙ୍କୁ କିଛି ଗୋଟେ ୟୁନିକ୍ ଜିନିଷ କି ଖେଳନା ଦେଲେ କି ସେଇଟା
ଏଇଟା ଗୋଟେ ଖରାପ ବ୍ୟବହାର ଏଇଟାକୁ ଗତରେ ପକେଇବା।
ବହୁତ ଉଁ ଖରାପ। ଯାହା କର ମାନେ କଣ କହିଲ ଏଇଟା ଏଇଟା ମାନେ ସବୁଠୁ ଖରାପ ଜିନିଷ ହେଲା ଏଇଟା ଛୁଆମାନଙ୍କୁ ଫୋନ୍ ଦବା। ଏଇଟା ମାନେ ଆକ୍ୱେଣ୍ଟଟେଡ୍ ହେଇଗଲା ପରେ ତାପରେ ଛୁଆମାନେ ତ ଖରାପ ହେଇଯିବେ ଆଉ ବହୁତ କଷ୍ଟ ଖରାପ ହେଇଯିବେ। ହଁ ହଉ ଭାଇ ଟାଇମ୍ ତ ହେଇଗଲାଣି ହଉ ହଉ।